ହ୍ୟାଲୋ।
ଆଜ୍ଞା ବନ୍ଧୁ ନମସ୍କାର। ଆଜ୍ଞା। ମୁଁ ବହୁତ ଭଲ ଅଛି। ଆପଣ?
ଏ ମୁଁ ମଧ୍ୟ ବହୁତ ଖୁବ ଭଲ ଅଛି। ଆଉ କଣ ଖାଇଥିଲି ସକାଳେ?
ମୁଁ ଖାଇନି ଖାଇଆ ଖାଇଥିଲି ଆଉଟିକିଏ ପରେ। ଏଁ ଆଜ୍ଞା।
ଆପଣ ଗୋଟେ ଜାଗାରେ ଆପଣ ଗୋଟେ ଜାଗାରେ ଆଜ୍ଞା ଆପଣ ଗୋଟେ ଜାଗାରେ ବସି ଆପଣ ଗୋଟେ ଜାଗାରେ ବସିଥାନ୍ତୁ ଆପଣଙ୍କ ବୟ ଠିକ ସେ ଆସୁ
ଆଜ୍ଞା ବସି ଯାଉଛି ଆଜ୍ଞା।
ଆଜ୍ଞା ଶୁଣନ୍ତୁ ଆପଣ ଯେହେତୁ ଆମେ ଗୋଟିଏ ଗ୍ରାମରେ ବାସ କରୁଛୁ। ଗୋଟେ ଗୋଟେ ଗ୍ରାମରେ ରହୁଛୁ ଏବେ ଆମେ ଦୁଇ ଜଣ ଗୋଟେ ଗ୍ରାମରେ। ଆଜ୍ଞା ଆମେ ତ ଦୁଇ ଜଣ ଆମେ ଛୋଟବେଳେ ଆମର ମନେ ଅଛି ଆମେ ଯାଉ ଆମ ଏଇଠୁ ଆମ ଘର ପାଖରୁ କିଛି ଦୂରରେ ଅଛି ଯୋଉ ଭାତୁଆ ପୋଖରୀ କିମ୍ବା ଭାତୁଆ ଯୋଉ ଇଏ।
ଥିଲି ସେଇଠି ଗୋଟେ କଣ ଅଛି ଯେମର ଖଜିର ଅଛି ଖାଅ ଖଜିରି ଖବା ଖାଇବାକୁ ଯାଅ?
ଆଜ୍ଞା ବେଲ ଆଳିଆ ସେଠି ବେଲଙ୍କ ଗଛ ଆଜ୍ଞା। ବେଲ ଗଛ ପୁଳାଏ।
ଆଜ୍ଞା ବେଲ ସେ ଯ ଆପଣ ବେଲ ସେଠି ଏ ମୁଁ ସୁ ମୁଁ ଥରେ ଯାଇଥିଲି ମନ ପଡୁନି ଏତେ ସେଠି ଖଜିର ଅଛି ବେଲ ଅଛି। ଆଉ କଣ ଏମିତି ଅଛି ଖାଇବା ଜିନିଷ ମାନେ କ ଗଛ ଗଛ ଲାଗିଥିଲା କଦଳୀ ଗଛ ଆଉ ଏମିତି କେତେ କଣ ଜିନିଷ ଲାଗିଥାଏ ପିଜୁଳି ଗଛ ଏବେ ସେ ଅଛି ସେ ଗଛ ନା କଣ ହେଲାଣି?
ନାଇଁ ସେପରି ଆଉ ଅନ୍ୟପରି ନାଇଁ ଯିଏ ଯତ୍ନ ନେଉଥିଲେ ଯୋଉ ମାନେ ବୃଦ୍ଧ ଜଣଙ୍କ ତାଙ୍କର ଏବେ ମୃତ୍ୟୁ ହେଇଯାଇଛି ଏବେ କିମ୍ବା ମରି ଯାଇଛନ୍ତି ସେ ଏବେ ସେଥିପାଇଁ ଆଉ ତାଙ୍କ ରଗ ଦେ କ୍ଷା ରକ୍ଷା କରିବା ପାଇଁ ସେ ଯ ବେଲବାଳିଆ ରେ କିଏ ଭାତୁଆରେ କିି ନାହାଁନ୍ତି। ସେଥିପାଇଁ ସେ ଗଛ ଗୁଡିକ ପୁରା ବଦା ହେଇକି ବଣ ହେଇ ପଡିଅଛି ଆଉ ସେ ସେଠି ଏବେ ମହାଦେବ ବାସ କର ମହାଦେବ ଅଛନ୍ତି ସେଠି ସେ ମନ୍ଦିରରେ ବୁଝିଲେ କି? ମନ୍ଦିର ଅ ଛନ୍ତି ଆ ସେ ମଧ୍ୟରେ ଗୋଟାଏ ଏ ପୋଖରୀ ଥିଲା ମୁଁ ଶୁଣିଛି ମୁଁ ମଧ୍ୟ ଦେଖିନି ବହୁତ ବର୍ଷ ତ ତଳେ କଥା ମୋ ବାପା କି ବେ ଜେଜ ସେ ଅ ପୋଖରୀଟି ପୁରା କାଚ କେନ୍ଦୁ ପରି ସେଥିରେ ପଦ୍ମ ଫୁଟୁଥିଲା ପଦ୍ମ ପତ୍ର ଥିଲା। ବହୁତ ସୁନ୍ଦର ନଦୀଟିଏ ଥିଲା ସୁନ୍ଦର ପୋଖରୀ ଟିଏ ଥିଲା। ବୁଝିଲେ ସେଥିରେ ସେଥିରେ ମଧ୍ୟ ବ ବିଭିନ୍ନ ପ୍ରକାର ମାଛ
ଆଜ୍ଞା ହୁଁ ମ ମୋ ଜେଜ କହୁଥିଲେ ସେଠି ମୋ ଜେଜେ ଯାଆନ୍ତି ମାଛ ତ ହେଠି ଧରିବା ପାଇଁ ତମେ ତମେ ତ ମୋ ଜେଜ ଜାଆନ୍ତି ମ ଜେଜ କହୁଥିଲି ଭଲ ଭଲ ମାଛ ଅଛନ୍ତି ମାଛ ଧରାଯାଏ। ଆଉ ମୋ ଜଜେ ମାଛ ଆଣନ୍ତି ମୁଁ ସେତେବେଳେ ନ ଯେ ଛୋଟ ଥିଲି ବହୁତ ଛୋଟ ଥିଲି ମୁଁ ଦେଖିନି ଜେଜ କୁ ମାନେ ମୋ ମାମ ମା ପାପା କୁହନ୍ତି ଜେଜ ମାଛ ଆଣନ୍ତି ଇଏ କରନ୍ତି ମୋ ବାପା କହୁଥିଲେ।
ଆଜ୍ଞା ସିଏ ସେଥିରେ ଆ ମଧ୍ୟ ସମସ୍ତେ ଆଗ କାଳେ ଯେହେତୁ ନିଜ ଘରେରେ ନଥିଲା ଆଁ କଣ? ନିଜ ଘରେ କିଛି କେ କୌଣସି ବ୍ୟବସ୍ଥା ନଥିଲା ଗାଧୋଇବାର କିମ୍ବା ନଳ କୂପ ନଥିଲା ସମସ୍ତେ ସେ ନିର୍ଭରଶୀଳ ଥିଲେ ସେଇ ଭାତୁଆ ପୋଖରୀ ଉପରେ ସେଠି ଯାଇ ସମସ୍ତେ ସ୍ନାନ କରୁଥିଲେ ସମସ୍ତେ କିଛି ବହୁତ କିଛି କାର୍ଯ୍ୟ କରୁଥିଲେ ସେଠି ଯାଇକି ସେ ପୋଖରୀରେ। ବୁଝିଲେ ଯେହେତୁ ଅ ତାର ଦେଖା ରଖା କରିବାରୁ କିଏ ରହିଲେନି କିମ୍ବା ଗ୍ରାମବାସୀ ମାନଙ୍କର ନିଜ ଘରେ ଗୋଟେ ଗୋଟେ ନିଜ ସମସ୍ତ ବ୍ୟ କ୍ତିଗତ ଅ ହେଇଗଲା ଆ ନଳକୂପ ସେଥିପାଇଁ ଏଥିରେ କେହି ଧ୍ୟାନ ଦେଲେନି। ସେଥିରୁ ବାଦ୍ ଦେଇଦେଲେ ଏବଂ ଅ ବହୁତ ଖଜିରି ଗଛ ହେଇଥିଲା ଯେ ପ୍ରାକୃତିକ ଖଜୁରୀ ଆମେ ଆମେ ମନେ ଅଛି ମୋର ମୁଁ ମଧ୍ୟ ଖାଇଛି ପା ଆଜ୍ଞା?
ଏ ଏବେ ମୁଁ ଯାଇଥିଲି ଖଜୁରୀ ଏ ମାନେ ଆରଥର ଯାଇଥିଲି ଏବେ ଯାଇନି ଏବେ କେମିତି କଣ ଏବେ ଖଜୁରୀ ପାଚିଲାଣି ଯାଇଥିବେ ଆପ
ଆଜ୍ଞା ନାଇଁ ମୁଁ ଆପଣ ଯୋଉ କହୁଛନ୍ତି ନାଇଁ ଆପଣ କହୁଛନ୍ତି ଯୋଉ। ଆଗେ ବହୁତ ଖଜୁରୀ ଗଛ ଗୁଡିକ ଥିଲା ଏକଦି କଣ ହେଲା ଗୋଟେ ଲୋକଟି ଆସିଲା। ସେଠି ସେ ଗଛ ଗୁଡିକରେ ତାଡି ବସାଇଲା ଆମ ଗ୍ରାମବାସୀ କିଛି କହିଲେନି।
ଆଜ୍ଞା ତାଡି ତି ଆପଣ ଯୋଉ କହୁଛନ୍ତି ତାଡି। ଆପଣ ଯୋଉ କହୁଛନ୍ତି ତାଡି ବସିଲେ ତାତ ବସିଲେ ଗଛ ବି ମରିଯିବ।
ଆଜ୍ଞା ସେଥିପାଇଁ ଗଛ ଗୁଡିକ ମରିଗଲା ଆଉ। ସେଥିରେ ଆଉ ଖଜୁରୀ ଗୁଡିକ ହେଇ ପାରିଲାନି ହେଇ ପାରିଲାନି ଯେହେତୁ। ଆଉ ସେ ଖଜୁରୀ ଗୁଡିକ ଗଛ ଗୁଡିକ ମରିଗଲା ଏବଂ ଅ କିଛି ଗଛ ଏବେ ବି ଅଛି ବୁଝିଲେ ବୁଝିଲେ। କିଛି ଗୋଟେ ଗଛ ଗୁଡିକ ଅଛି କିନ୍ତୁ ସେଥିରେ ଆଉ ଆଗ ଭଳି ଖଜୁରୀ ହଉନି। କିବା ଆଗ ଭଳି ସ୍ୱାଦ ନାଇଁ ସେ ଖଜୁରୀର ଆଉ ଆପଣ ସେ ଯୋଉ ଭାତୁଆ ପୋଖରୀ ମୋ ସାଙ୍ଗେ କେବେ ଯିବେ ସେ ଭାତ
ନା ମୁଁ ଯିବି ଏ ଯେ ଯେବେ ବି ଯିବି ତମ ଗାଁକୁ ଆଗେ ଯିବି ଖଜୁରୀ ଖାଇବାକୁ। ତାପରେ ସେଇଟା ମୋ ବେଲ ଅଣିବାର ଅଛି ଯେ ବେଲ ଏବେ ହେଇଛି।
ନାଇ ଏବେ। ବେଲ ମଧ୍ୟ ହେଉଛି କିମ୍ବା କିନ୍ତୁ ସ୍ଵାଦ ଆଗ ପରି ନାହିଁ ଆଜ୍ଞା।
ଆଜ୍ଞା ଏବେ ପିଜୁଳି ଯୋଉ ପିଜୁଳିି ଫିଜୁଳି ଯୋଉ ପିଜୁଳି ଯୋଉ ଗଛ ଥିଲା ଏବେ ପିଜୁଳି ଗଛ ଅଛି।
କ ର ମ ମତେ ଖୁସି ଲାଗିଲା ଆପଣଙ୍କ କଥା ଶୁଣି ଆପଣଙ୍କର ମନ ଅଛି ଏବେ ସେଠି ପିଜୁଳି ଅମୃତ ଭଣ୍ଡା। ଲେମ୍ବୁ ଏ ଏବଂ ଆଁ ଆଜ୍ଞ କଦଳୀ ବିଭିନ୍ନ ପ୍ରକାର ଗଛ ହେଇଥିଲା ସେ ସଜା ହେଇକି ବହୁତୁ। ଉଲ୍ଲାସର ମନର ସହିତ ସମସ୍ତେ ସେଠି ଆନନ୍ଦ ସହିତ। ପର୍ବକୁ ପାଳୁଥିଲେ ବିଭିନ୍ନ ପ୍ରକାରର ଆଉ ପର୍ବପର୍ବାଣି ସେଠି। ହଉଥିଲେ ଆମେ ଯାଉ। ଥିଲେ ଆମେ ବସୁଥିଲେ ବହୁତ ସମୟରେ ନିରବରେ କିଛି କଥା ହଉଥିଲେ କିଛି ଗଳ୍ପ ହଉଥିଲା। ଆଉ ସେପରି ତ ଆଉ ନାଇଁ ଆଉ।
ଏଁ ମୁଁ ତ ଏବେ ଖାଲି ଏବେ ସେଠି ଖାଲି ଅ ଅଛି ବୋଧେ ଖଜୁରୀ ଗଛ ଅଛି ଆଉ ଆଉ କଁ ଆଉ କି କି ଗଛ। ବେଲ ଗଛ ଅଛି ଆଉ କିଛି ଗଛ ନାହିଁ ନା ସବୁ ଗଛ ମରିଗଲାଣି ବୋଧେ।
ଆଜ୍ଞା ଯେହେତୁ ଜନସଂଖ୍ୟା ଜନସଂଖ୍ୟା ବଢିଲା। ସେଥିପାଇଁ ସେ ମଧ୍ୟ ସେ ସେ ଖଜୁରୀ ଗଛ ଗୁଡ଼ିକ ମଧ୍ୟ ସଫା କରି। ସେଠି ଘର ଗୁଡିକ କିମ୍ବା।
ଆଜ୍ଞା ଆଜ୍ଞା।
ଆଜ୍ଞା ସେଇ ସ
ଟିକେ ସଫା ଅଛି ଗଛ ସାପ‌ ଫାପ ଟିକେ ବାହାରୁଥିବେ ଯଦି। କୁଅମ କେମିତି କଣ ଅଛି ସେ ଜାଗା ଟିକେ କହିବେ ଟିକେ ଆପଣ?
ରୁହନ୍ତୁ। ଆଗେ ସେଥିରେ ସାପ ଥିଲେ ଏବଂ ବିଭିନ୍ନ ପ୍ରକାର ଜୀବଜନ୍ତୁ ରହୁଥିଲେ ବୁଝିଲେ।
ଆଜ୍ଞା।
ଆଜ୍ଞା କିନ୍ତୁ ସିଏ ଆମର କିଛି କ୍ଷତି କରୁ ନଥିଲେ କି ଆମେ ତାଙ୍କର କିଛି କ୍ଷତି।
ଆଜ୍ଞା ଏବେ ଯୋଉ ଖଜୁରୀ ଯୋଉ ଆଉଚ ଏବେ ତମେ କେତେ କେତେ ଥର ଗଲାଣି ଖଜୁରୀ ଖାଇବାକୁ?
ଆଜ୍ଞା ଏ ବର୍ଷ ତ ନିହାତି ଆମେ। ଥରେ ଯାଇଥିଲୁ ଯେହେତୁ ସେ ଖଜୁରି ସ୍ଵାଦ ଲାଗିଲାନି କି ଭଲ ଲାଗିଲାନି। ଆଉ ଆସୁଥିବେ ଗଲୁନୁ।
ଆଜ୍ଞା ଏବେ ଯୋଉ ଖଜି ମାନେ ମୁଁ ଯିବି ଯେବେ ମୁଁ ଯେବେଯିବି ତମ ଗାଁକୁ ଖଜୁର ଖାଇବାକୁ ତମେ ଆସିବେ ମତେ ନବାକୁ ନେବାକୁ ଆସିବେ ନା?
ଆଜ୍ଞା ଆପଣଙ୍କୁ ଯିବି ଆପଣଙ୍କୁ ଆଣିବି ଆପଣ ବୁଲେଇବି ଆପଣଙ୍କୁ ଦେଖେଇବି ସେ ପଦ୍ମପୋଖରୀ ଏବେ କିପରି ଅଛି?
ଏ ସେଠି ପଦ୍ମ ହଁ ହଁ ପଦ୍ମ ପୋଖର ଥିଲାରେ ଏବେ ପଦ୍ମ ପୋଖରୀ କେମିତି ଅଛି ପଦ୍ମ ପୋଖରୀ ମାନେ ସେ ଗାଡିଆ କେମିତି କଣ ଅଛି? ମୋର ଆଉ ଇଏ ନାହିଁ ମାନେ ଜେଜେ ବାପା କହୁଥିଲେ। ଏବେ ପଦ୍ମ ଫୁଲ ବହୁତ ଫୁଟେ ମାନେ ଗାଁ ଲୋକ ହିଁ ଯାଅନ୍ତି ସେଠୁ ଆଣିବାକୁ ଏବେ କେମିତି କଣ ସେ ପୋଖରୀ ଅଛି?
ନାଇଁ ସେ ପୋଖରୀ ଆଉ ସେ ଆଗ ପରି ତ ନାହିଁ ଆପଣ ଜାଣିଥିବେ ସେ ପୋଖରୀ ଆଉ ବହୁତ ଦୁଃଖର କଥା ଯେପୋଖରୀ ବହୁତ ଜଙ୍ଗଲ ବଣ ହେଇଗଲାଣି। ଆଉ ସେଥିରେ ଲୋକମାନେଆଉ ଅ ସକ୍ଷମ ନୁହନ୍ତି ସେଥିରେ ଗାଧୋଇବାର କିମ୍ବା ସେ ପାଣିକି ଆଗେ ଲୋକ
କଣ ପୋଖରୀ କଣ ଏବେ ଯାଉ ପୋଖରୀ ବୋଧେ ପୁର ଇଏ ବୋଧେ ହେଇଯାଇଛି ବଣା ଫଣ ହେଇ ବୋଧେ ପୋତିଆ ଆଣ ବୋଧେ ପୋଖରୀ।
ଆଜ୍ଞା ଆଜ୍ଞା ପୁରା ପୋତିଗଲାଣି ଆଜ୍ଞା ସେଇ ପାଣିକୁ ଲୋକ ପାନୀୟ ଜଳ ଭାବେ ବ୍ୟବହାର କରୁଥିଲେ।
ସେ ଦି ଜଣ ଭୋଜି ଖାଇବାକୁ ତ ସେଇପାଇଁ ମୁଁ ସେ ମୁଁ ଆସିଥିଲି ବୋଧେ ପାଞ୍ଚ ଛଅ ଦିନ ତଳେ ଆସିଥିଲେ ହଁଡାକିଥିଲେ ମୁଁ ଗଲିନି। ହୁହୁହୁହୁଉ ସେଠୁ ସେ କହୁଥିଲେ ଖଜୁରୀ ଆମେ ଖାଇଲୁ ବଣ ହେଇଯାଇଛି। ମାନେ ଗାଡିଆ ହେଠି ପୋତି ହେଇଯାଇଛି ପାଣି ଫାଣିି ହେଠିନାହିଁ କେମିତି କହିଛିବିଲ ଚାରିକର ଅଛି ଏମିତି କହୁଥିଲେ ସାଙ୍ଗମାନେ
ଆଜ୍ଞା ଆପଣ ତାହେଲେ ଆସିଛନ୍ତି ଠିକରେ?
ମୁଁ ଯାଇନି ମୋ ସାଙ୍ଗ ମୋ ସାଙ୍ଗ ମାନ ଯାଇଥିଲେ ମତେ କହିଲେ କହୁଥିଲେ ସେଇପାଇଁ ମୁଁ ତମକୁ କହିଲି ମୁଁ ଯାଇଥିଲେ ଆଚ୍ଛମାନେ ଆର ବର୍ଷଯାଇଥିଲି ସେଠିକି ଖାଇବାକୁ ବୁଝିଲି ସେଠି ମାନେ ତାଡ଼ି ଫାଡ଼ି ବସିଥିଲା ଗଛ ପୋଡ଼ି ଯାଇଥିଲା କିଛି ଗଛ ଖଜୁରି ଗଛ ପୋଡ଼ି ଯାଇଥିଲା। ଁ ଖଜୁରୀ ବଣ ହେଇଯାଇଥିଲା ଏବେ କେମିତି କଣ ହେଲାଣି ମୁଁ ସେଇଟା ଦେଖିନି ସାଙ୍ଗମାନେ କହୁଥିଲେ ବହୁତ ବଣ ହେଇଯାଇଛି ସେଠି ବଣ ହେଇଯାଇଛି। ଆଉ ସେଠି ନେଖୋରି ପୋତି ଇଛି ଯଦି ଗଛ ପିଜୁଳି ଗଛ କଣହୁ କିଛି ବିଜୁଳି ଗଛ ନାଁ ଇଏ ନାଇଁ ସେମାନେ ତମକୁ ପଚାରୁଛିତମ ଅଛ ନା ଏବେ ଗାଁରେ ଖାଇବାବେକୁ ଯାଉଛଖଜୁରୀ ଗଛ ତମକୁ ପଚାରୁଛି ତମେ କହୁଛ ନାହିଁ ସେଠି କିଛି ଗଛ ସେ ପାଇଁ ଟିକେ ଶୁଣି ଟିକେ ଭଲ ଲାଗୁନି ଆଉ ବଣ ବୁଦା ମାନେ ବଣ ହେଇଗଲାଣି ସେଠି ଭଲ ଲାଗୁନି ଆଉଖଜୁରୀ ଖାଇବାକୁ ମାନେ ଗାଁରେ କେତେ କେତେ କଣ ଯାଉଥିଲେ ପିଲା ଆଜ୍ଞା।
ଗୋଟେ ଖଜୁରୀଆଉମିଳିପାରୁନି ହଁ ସେଠି ଆ ହୁଁ ସେଇ ଯୋଉ ରାସ୍ତାଟି ଅଛି ଦେଖିଥିବେ ଏବେ ଯେ
ଆଜ୍ଞା ମୁଁ ଦେଖିଥିଲି ମୁଁ ଯାଇଥିଲି ରାସ୍ତା ମାନେ ଥିଲା ମାଟି ରାସ୍ତା ଏବେ କି ଆର ବର୍ଷଯାଇଥିଲି ମାଟି ରାସ୍ତା ଥିଲେ ଏବେ ହେଲାଣି କଂକ୍ରିଟ୍ ସେ କରେ
ଇଏ ଯୁଗ ଯେହେତୁ ପରିବର୍ତ୍ତନ ହେଉଛି ସେଥିପାଇଁ। ସେ ସେ ଯୋଉ କେନାଳ ଗୁଡିକ ଥିଲା ସେବେ ଏବେ ସେ କଂକ୍ରିଟ ର ହେଇ ସାରିଲାଣି।
ଆଜ୍ଞା।
ହଁ ସେଥିପାଇଁ ଆଉ ଲୋକ ସେ କରେ ଯିବା ଆସିବା କରୁଛନ୍ତି କି। ପାଣିର ସୁବିଧା ପାଉଛନ୍ତି ସବୁ କିିଛି ଲୋକ ବୁଝିପା ଆମ ଏବେ ଆଗକାଳ ଯୋଉ ଲୋକ ଥିଲେ ସେ ବୁଝୁଥିଲେ। ଏବେ ଏବେ ଆଉ ଲୋକ ବୁଝ ପାରୁନାହାନ୍ତି କି ଛୁଆ ଉଡିପାରୁନାନ୍ତି ସେ
ଆଜ୍ଞା ମୋ ସାଙ୍ଗ ମାନେ କହୁଥିଲେ। ମୋ ସାଙ୍ଗ ମାନ କହୁଥିଲେ ଯାଇଥିଲି ଯୋଉ ଖଜୁରୀ ଖାଇବାକୁ। ସେ କାଳେ ବିଲରେ ଚାଲି ଚାଲି ଯାଇଥିଲେ। ହିଡରେ ଯଉ ବିଲ ବାଡେ ଯୋଉ ଚାଲି ଚାଲି ଯାଇଥିଲେ ସେପାଇ ସେ କହୁଥି ଏବେ କଣ ଟିକେ ଗଛ ଫଛ ଲାଗିଛି। ଆମର ଏଠି କଣ ବିଲରେ ଧାନ ଗଛ ଲାଗିଛି ତ ସେ କହୁ ଥିଲେ କହିଲେ ଛୋ ମାନେ ଛୋଟ ଟ ହେଇଛି ଭଲ ଲାଗୁଛି ଗଛଗୁଡ଼ା ଧାନ ଗଛ ସେ ମତେ ଏମିତି କହୁଥିଲେ। ମୁଁ ଯିବାର ମୁଁ ଯିବି ତମକୁ ସେ ପାଇଁ କହୁଛି ମୁ ଠୁ ଯିବି ମୋତେ ବୁଲିବାକୁ ସେଇଠୁ ବୁଲେଇବ ଟିକେ।
ଆଜ୍ଞା ସେ ଯୋଉ ଭାତୁଆ ପୋଖରୀଟା ଓ ପୋଖରୀ ଭାତ ତୁଆଟା ଗୋଟେ ଟାପୁ ପରି। ଗାଁର ଚତୁଃପାଶ୍ୱରେ ଅ ବିଲ ଗୁଡିକ ଅଛି। ଯଉଥିରେ ଋତୁକାଳୀନ ଫସଲ ଗୁଡିକ ଲାଗେ। ଧାନ ବିରି ବିଭିନ୍ନ ପ୍ରକାର ଋତୁକାଳୀନ ଫସଲ ଗୁଡିକ ଲାଗେ ଆଉ ସେଗୁଡିକ ଅ ତାର ଶୋଭାକୁ ବଢାଏ। ଆଉ ଲୋ ଚାଷୀ ମାନେ ଆମ ଗ୍ରାମର ଯୋଉ ଲୋକ ଚାଷୀ ମାନେ ଅଛନ୍ତି ସେ ସେଠି ଯାଆନ୍ତି ସେଇ ଅ ଧାନ ହିଁ ତାଙ୍କର ମୁଖ୍ୟ ଅ ଫସଲ ଏବଂ ମୁଖ୍ୟ ଖାଦ୍ୟ ଭାବେ ସିଏ ସେଟାକୁ ନିଅନ୍ତି। ଆଉ ସେ ଆଜ୍ଞା ଆଜ୍ଞା ଅ ଆଗ ପରି ଆଉ ସେ ଧାନ ମଧ୍ୟ ହେଇପାରୁନି ଏବେ ବିଭିନ୍ନ ପ୍ରକାର ରାସାୟନିକ ଦ୍ରବ୍ୟ ମିଶାଇ ସେ ଧାନ ଅ ସିଏ ଏବେ ଧାନଟିକୁ ଉତ୍ପାଦନ କରୁଛନ୍ତି।
ଆଜ୍ଞା। ବନ୍ଧୁ ବନ୍ଧୁ ଆଜ୍ଞା ବନ୍ଧୁ ମୁଁ ଟିକେ ଯିବି ବରଯାତ୍ରୀ ଆମର ଏଠି ବଡ ଅ ଅଛି ମୁଁ ଟିକେ ଯିବି ବରଯାତ୍ରୀ ଆସିଲେ କଥା ହେବା କଣ କହୁଛନ୍ତି?
ଧନ୍ୟବାଦ ଆପଣଙ୍କ ସାଙ୍ଗେ କଥା ହେଇ ଖୁସି ଲାଗିଲା ଧନ୍ୟବାଦ।
ଆଜ୍ଞା।